ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
କଣ କରୁଚୂନା
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
କଣ କରୁଥିଲେ?
ଏଇଠି ବସିକ ଫି ଫାୟାର ଖେୁଥିଲ ଟିକି ସମସ୍ତେ ଗଲେ ତ ମୁଁ ଟିକେ ଲ ଏକୁ ଯାଏ ଘରକୁ ମୁଁ ରହିଗଲି ଆଉ ଆରେ ଆପର ଏ ଥିଲା କାମ ଗୁଡାକ କରିନଥିଲୁ ତ ବ୍ୟସ୍ତ ଥିଲି।
ହଁ ହଁ ଠିକ ଅଛି।
ସାର୍ କଣ କରୁଛନ୍ତି?
କିଛି ନାହିଁ ଏଠି ରୋଷେଇ ଚାଲିଛି ଆଉ।
ଓହୋ ରଷେଇତା ହଁ ସବୁ ଦିନ ଏମିତି ଆମର ଏଇ ଆମ ଏଠି କଣ କହିଲେ ଆମର ଏଠି ଆସିବୁି ଦଶ ବାର ଜଣ ସମସ୍ତେ ବସି ଖେଳିବୁ ତାରେ ମୁଁ ଟିକେ ଲେଟକୁ ଯାଏ ଘରକୁ ତ ଭାଇ କଣ କରୁ ଖାଇକି ଖାଇଦେଲେ ମାନେ ସାଙ୍ଗେ ସାଙ୍ଗେ ନିଦ। ତ ଖାଇ ଦେଇେଇକି ଖାଇଡେମ ମାନେ ପାଞ୍ଚ ମିନିଟ୍ ଭିତରେ ନିଦ ପଳେଇଆସେ ମାନେ ମତେ ନିଦ ହେଇଯାଏ ତ ଆଉ। ତ ଏଇଥି ପାଇଁ ଲେଟ କୁ ଯାଏ ଖାଇ ଲେଟ ରେ ଖାଇ ସାଙ୍ଗେ ସାଙ୍ଗେ ଶୋଇ ପଡେ।
ପଢା ପଢି ନାହିଁ ନା କଣ?
ନାଇଁ ନାଇଁ ମୋର ପ୍ଲସ୍ଟୁ ସରିଲା ଏବେ ଜଷ୍ଟ ମୁଁ ଡିପ୍ଲୋମାରେ ପକେଇଛି ଆପ୍ଳାଏ କରିଛି ଆସିନି ପ୍ଲେସ୍ ଆଉ।
ଆଛା ଆ ତମର କଣ ଏସି ଏସ୍ଟି, ଓ ବି ଶି, ଜେନେରାଲ କଣ?
ନା ଆମର ଓ ବି ଶି।
ଓହୋ ହୋଟେଲ ମ୍ୟାନେଜମେଣ୍ଟ ଡିପ୍ଲୋମା କଣ?
ସେଇଟାଁ ହୋଟେଲ ମାନଜେଣ୍ଟ କରିଥାନ୍ତି ଡିପ୍ଲୋମା କରିନଥାନ୍ତି ହୋଟେଲ ମାନେଜେଣ୍ଟ କରିଥାନ୍ତି ଆ ମ୍ୟାମ ଜଣ ଥିଲେ।
ହୁଁ ହୁଁ।
ଯେ ଘରେ ଟିକେ ସମସ୍ତେ ମୋର ଟେନ୍ତ ରେ ଥିଲା ତିନିଶହ ଚଉରାନବେ। ପ୍ଲସ୍ଟୁ ରେ କମିଲା ତ ମାର୍କ ତିନିଶହ ବାସ୍ତରି ରହିଲା।
ଆଚ୍ଛା।
ଆମ ଫାମିଲି ପାଟିକଲ ତାର ପିସ ସମସ୍ତେ ମାନେ ମୋ ମାନେ ମତେ ଆ ଯାଇ କେହି କହିନଥିଲେ ମାନେ ସମସ୍ତେ ଫାଷ୍ଟ ଫାଷ୍ଟ ଟାଇମ ପାଇଁ ପାଟି ଗଲେ ରହ ତମ ଇଛା ତାହେଲେ ତାହେଲେ ତ କରିବି ଆଉ ଆଉ ସେମାନଙ୍କ ଇଚ୍ଛା ରେ ମୋ ଇଛାରେ ଯେମିତିହେଲେ ମୁଁ ପଢିଥାନ୍ତି। ତାଙ୍କ ଇଛାରେ ପଢିବି ଏଥର କଣ ଅଛି ଇଲେକ୍ଟ୍ରିକାଲରେ।
ଅ ଇଲେକ୍ଟ୍ରିକାଲ ଆଉ ଯଦି ତମେ ହୋଟେଲ ମାନେଜମେଣ୍ଟ କରିଥାନ୍ତ ତ ବେଟର ଅପସନ୍ ତମେ ପାଇଥାନ୍ତ। ଡିପ୍ଲୋମା କରୁଛନ୍ତି। ହଁ ଆଁ ମୁଁ ବି ଗୋଟେ ହୋଟେଲ ମାନେଜମେଣ୍ଟ କଲେଜରେ ଜବ କରୁଛି ହେଲା। ଆ ଯୋଉ। ଅ ପିଲାମାନେ ପଢୁଛନ୍ତି ତାପରେ ପଢା ଫଢା ଅଫ ରେ ଜବ୍ କରୁଛନ୍ତି ବାହାରକୁ ଯାଇକି ଏତେ ଭଲ
ରେ ମୁଁ ଜାଣିଛି ହୋଟେଲ ମାନେଜମେଣ୍ଟରେ ହାଇ ସାଲେରୀ ଜବ ମୁଁ ଆ ଟେନ୍ଥରେ ସେଇଟା ଏଇଟା ନାଇନ୍ଥ ଟେନ୍ଥରେ ଆମକୁ ଗୋଟେ ଥାଏ କଣ ଯୋଉ ଟୁରିଯିମ୍ ସେଇଥିରେ ମୁଁ ଆଣିଥିଲି ସେଇଥ୍ ସେଥିରେ ବି ତାପରେ ମୋ ଦିଦି ଜଣେ ହେଇ ହୋଟେଲ ମ୍ୟାନେଜମେଣ୍ଟ କରିକି ଏବେ ସ୍ ଏନଁ ଏନଁ ଏରୋପ୍ଲେନ ପ୍ଲେନ୍ ସବୁ ମାନେର ରସିବି ରେ ଅଛନ୍ତି ନା ଜଣେ।
ହୁଁ ହୁଁ ହୁଁ ସେଇଥି ପାଇଁ ହୁଁ।
ସେଇଟା ଭଲ ସଂସ୍ଥା ମାନେ ପାଠ ବି ଜାଣିଛି ମାନେ ଭଲ
ତମେ ଯଦି ଭଲ ହେଇଥାନ୍ତା ଆ କରିଦେଇଥାନ୍ତ ଭଲ ହେଇଥାନ୍ତା।
ସେ ସମସ୍ତେ ମୁଁ ନାଇଁ ମୁଁ କହିଥିଲି। ତାପରେ ଆମ ହୋମ୍ ଯୋଉ ସେଇ ଟେନ୍ଥ ନାଇନ୍ଥ ଟେନ୍ଥ ରେ ଯିଏ ପଢଉଥିଲେ ତାଙ୍କୁ ଗୋଟେ ଗଭର୍ଣ୍ଣମେଣ୍ଟ କଲେଜ ବୁଝିଦେଇଥିଲି ବି। ସେ ଘରେ ମନା କଲେ ଆଉ।
ହୁଁ ଯୋଉ ଘରେ ମନା କରୁଛନ୍ତି କାହିଁକି ସ ତମେ ପାଠ ପଧୁଚ ଭଲ।
ନାଇଁ ଘରେ କହିଲେଯେ ଆଁ ତାପରେ ଦେଖନ୍ତୁ ଗୋଟେ ପୁଅ କୁ ସମସ୍ତଙ୍କ ପାଖ ଘର ପା ପାଖରେ ରହିକି ପଢିବା। ପଢ଼ ପଢିଲେ ଭଲ ତାପରେ ଗୋଟେ ପୁଅ ଯେହେତୁ ଆଉ ମୁଁ ଆଉ ଏକୁଟିଆ ନା ତ ଆଉ ଦୂରକୁ ଛାଡିବାକୁ ଇଏ କଲେ ଆଉ।
ହଉ ହଁ ହଁ ଭଲ ଅଛି। ଆଉ ସେଇଥିପାଇଁ କହୁଥିଲି କହିଲିଯେ ଯଦି ପଢାପଢି କରିଥାନ୍ତୁ ଭଲ ହେଇଥାନ୍ତା କିନ୍ତୁ ପଢ଼ୁଛି ଆଉ କଣ।
ନାଇଁ ଏଇଯୋଉ କଟକର ନା କଟକ ନା ଭୁବନେଶ୍ୱର ଗୋଟେ ଲଭଲି ୟୁନିଭ୍ରସିଟି ନା କଣ ଗୋଟେ ନାହିଁ।
ଲାଭଲି।
ଏଠାରେ ନା କୋଉଠି କି ନାଇଁ ମତ ବ ହଁ ସେଇଠୁ ଫୋନ କରିଥିଲି ମତେ ମ୍ୟାମ ମ୍ୟାଡାମ ନମ୍ବର ଦେଇଥିଲେ ଯେ। ଆମ ମ୍ୟାଡମ ଆମ ମ୍ୟାଡାମ୍ ଯୋଉ ବୁଝିଥିଲେ ସେଟା ହଉଚି ରାଉଲକେଲା ପଟର କଲେଜଟା
ଏତେ କଥା ନାଇଁ ଏଇ କଟକ ଭୁବନେଶ୍ୱର ପର୍ଯ୍ୟନ୍ତ ଠିକ ଅଛି
ସିଏ କହିଥିଲେ ପୁରା ଅଳ୍ପ ଖର୍ଚ୍ଚ ହବ ବୋଲି। ତ ତାର ଆମେ ହେଇ ଘରେ ହେଇଥିପଇଁ ମନା କଲେ ଏତେ ବାଟକୁ ଆଉ।
ତମେ ଯଦି ଯଦି ଆଗକୁ କରିବାର ଅଛି କଣ ତାହେଲେ ମତେ ଜଣେଇବ। ଆଉ ମୁଁ ବି ଆମ କଲେଜରେ ବୁଝିଦେବି। ଯଦି କରିବାର ଅଛି।
କରିବେ ମ୍ୟାଡାମ୍ କଣ କହିଲେ କରିବାରେ କିଛି ନାହିଁ, ଆମ ଘରେ ହିଁ ରାଜି ହଉନାହାନ୍ତି।
ହୁଁ।
ତ ସେଥିପାଇଁ
ହଁ କାହିଁକିନା ମୁଁ ବି ଭୁବନେଶ୍ଵରରେ ରହୁଛି ନା, ଭୁବନେଶ୍ଵରରେ ଅ ରସୁଲଗଡରେ ଗୋଟେ ଅଛି ନା ବହୁତ୍ ସାରା କଲେଜ୍ ଆଉ ଗୋଟେ ଅଛି ଯୋଉ ଫୁଲ୍ ନଖରା ନଖରାରେ ଗୋଟେ ଅଛି ହେଲା। ଆଉ ମାନେ ଭଲ ମାନେ କନା ମୁଁ ପିଲାମାନଙ୍କୁ ଦେଖିଛି ନା ସେମାନଙ୍କ ପାଇଁ ସାର୍ ପୁରା ମାନେ ବର୍ଷେ ଲାଗେ ପାଠ ପଢଉଛନ୍ତି ପଢଉ
ଦେଖନ୍ତୁ-ଦେଖନ୍ତୁ ଆପଣ ଏଠି ମୋତେ କହିଲେ ଆପଣଙ୍କ ଥ୍ରୋରେ ଯଦି ଯିବି ଗଲେ ଆପଣ ମତେ କିଛି ସାହାଯ୍ୟ କରିବେ ନା ନାଇଁ? ଏମତି ଆ ମାନେ ପଢାପଢିରେ ସେଇଟା ତ ଆମ ମ୍ୟା ଡ଼ାମ୍ ବୁଝିଦେଇଥିଲେ ତାଙ୍କ ଥ୍ରୋ ରେ ସେ ମୋତେ ସାହାଯ୍ୟ କରିଥାନ୍ତେ, ଆଉ ଦେଖ ଆମ ଘରେ ହିଁ ରାଜି ହଉନାହାନ୍ତି। ପେମେଣ୍ଟ ଦେଖନ୍ତୁ ପେମେଣ୍ଟର କିଛି ଅସୁବିଧା ନାହିଁ ଆମର ଯେ ଗୋଟିକିଆ ପୁଅକୁ ଆମ ଘରେ ହିଁ ପାଟିକଲେ ନା ଏତେ ବାଟରେ ଏଠି ଯୋଉ ଆମ ଓଡଗାଁରେ କରି ଆମ ଘରଠୁ କେତେ ଷାଠୀଏ କିଲୋମଟର ବାବା ଚାହିଁଲେ ଯାଇକି ଧରିକି ସାଙ୍ଗେ-ସାଙ୍ଗେ ଆସିପାରିବେ, ସେଥିପାଇଁ କହିଲେ ଆଉ।
ତ ନୟାଗଡ଼ ପାଖରେ ଏଇଟା ଓଡ଼ଗାଁ ଟା।
ହଁ ମୁଁ ସେଇ ଗମେଟ ରେ ନୁହଁ ପ୍ରଇଭେଟରେ କରିବି, ଯୋଉ ନା ଟା ମନେପଡୁନି ହେଲେ।
ଓହୋ
ସେଠିି କରିବି ଆଉ, ହଷ୍ଟେଲରେ ରହିବି କିନ୍ତୁ ଆଉ।
ହଁ ଭଲ ଅଛି କିଛି କଥା ନାଇଁ। ଯିବା ଆସିବା କଲେ ସେମ୍ ଟଙ୍କା ଖର୍ଚ୍ଚ ହବ?
ହଁ ସେ ଖର୍ଚ୍ଚ ହବ ତା ହଷ୍ଟେଲରେ ରହିକି ପଢିବା ଟା ଭଲ।
ବାବା
କଣ ହେଲା?
ବାବା କଣ କରନ୍ତି
ବାବା ଏମିତି କଣ୍ଟ୍ରାକ୍ଟ କରନ୍ତି ପ୍ଲସ ବାରିପଟ କେମିତି ଫସଲ ହୁଏ ଧାନ ଫାନ ତାରେ ପନିପରିବା ବି କରନ୍ତି।
ହଁ।
ସେ କନ୍ଟ୍ରାକ୍ଟ, କଣ ହେଲା?
ଭଲ କିଛି କଥା ନାଇଁ ପଢିଲେ ତ ଭଲ ଯୋଉଠି ପଢ଼ିବ ତା ପୂର୍ବରୁ ଯଦି ମୁ ଜାଣିଥାନ୍ତି, ତ ତମକୁ ବି କହିଥାନ୍ତି।
ଆମେ ତ ଏବେ ଜାଣେଲେ ତ ସେଇ ତ ଆପଣଙ୍କ ଏଇଠି ନମ୍ବର ଆଣିକି ଆମ ଘରେ କଥା କଦେଇଥାନ୍ତି। ଯାଇଥାନ୍ତେ ମାନେ ଯାହା କହିଥାନ୍ତେ, ଏବେ ଗୋଟେ ଆଡେ ଇଏ ହେଇଗଲିଣି ନା ଆଉ ସେ ସେଠୁ ଆଉ ଆସିକି ତ କରିହବନି, ନାଇଁ ମୁଁ ନହେଲେ ମୁଁ ଯଦି ପ୍ଲସଟୁ ଫାଷ୍ଟ ଇୟର ଏଇଠି ଫାଷ୍ଟ ଇୟର ଆର୍ଟସ କଲି, ମୁଁ ଫାଷ୍ଟ ଇୟର କଲେଜ୍ ମାସେ ପରେ ମୁଁ କଣ୍ଟାକ୍ଟ କରିଦେଇଥିଲି ବହୁତ ଜଣଙ୍କୁ ଇଏ କରିବାକୁ ହୋଟିଲ୍ ମାନେଜମେଣ୍ଟ।
ହଁ ଆଚ୍ଛା। କାହିଁ କହିଲା ମୁଁ ବି ଦେଖୁଛି ଶୁଣ ପିଲାଗୁଡାକ ମାନେ ଏମିତିରେ ମାନେ ହାଇଦ୍ରାବାଦ, ପୁରୀ, ହାଇଦ୍ରାବାଦ ଏମିତି ମାନେ ବହୁତ୍ ବାହାରକୁ ଯାଉଛନ୍ତି, ଏବେ ଝିଅ ଝିଅ ଗୁଡାକ ବହୁତୁ ପୁରା ଯିବା ପାଇଁ ଇନ୍ତ୍ରେଷ୍ଟେଡ ସମସ୍ତେ।
ତାପରେ ହୋଟେଲ ମାନେଜ କଲେ ବ ଶୁଣନ୍ତୁ ହୋଟେଲ ମାନେ କଲୁ ମେ ମ କଲେ ବି ସବୁଆଡେ ଲାଇନ ଫୁଟି ଯାଉଛି। ଆମର ଆପଣ ଯୋଉ ଥିରେ ଏ ଏୟାର ଲାଇନ୍ ରେ ଯା ଏୟାର ଲାଇନ ରେ ଯାଇପାରିବେ ଯଦି ଯାଇପାରିବେ। କି ସି ପିଲା ଯଦି ଯିବେ କି ବି ଯାଉଛନ୍ତି ପିଲା। ଏ ଏ କରିବ କରିକି।
ଏଇଟା ହଉଛି ମାନେ ମ୍ୟାନେଜମେଣ୍ଟ ସିଷ୍ଟମ୍ ଆଉ କିଚେନ ଉପରେ ସିଷ୍ଟମ୍ ହେଲା। ତମ୍ ଯୋଉଠି ଗଲେ ତ ସେଇଠି ବି କିଚେନ ତମେ ନିହାତି ଜରୁରୀ। ଟେଲରେ କର ତମେ ଏୟାର ଫୋର୍ସ ରେ କର କିନ୍ତୁ ତମେ ଯୋଉଠି କର ସବୁଥିରେ ଚୀନ୍ ଦରକାର ତମେ କିଚେନ ଦରକାରେ ବ୍ୟାକରି ଦରକାରେ। ଲା ତାପରେ ପୁଣି ସର୍ଭିସିଙ୍ଗ ଫୁଡ୍ ମାନେ ଫୁ ମାନେ ପ୍ରୋସେସିଙ୍ଗ ଉପରେ ହେଲା ତ ଦରକାରେ ସେଇପ ସବୁଥିରେ ଦରକାର କିନ୍ତୁ, କରିବା ପାଇଁ କେହି ଇଚ୍ଛା କରୁନାହାନ୍ତି ଆଉ।
ହଁ, ଯା ମାନେ ଏବେ ଆ ଏବେ ଆଗରୁ ଏତେ ଆକୁ ଗୁରୁତ ଦେଉନଥିଲେ ଯଉ। କେ ଜାଣିନାହାନ୍ତି ନ ମ ଜାଣିଛି। ହଁ, ମୁଁ ତାପରେ ଉ ଏ ଏଥିରେ ବି ବ ହୁଁ, ହୁଁ, ଦି ବର୍ଷ ମୁଁ ପଢିଛି।
ହଁ, ସେଥିପାଇଁ ତମେ ଜାଣିଥିବ ତମେ ଇଚ୍ଛା ବି ଭଲ
ପାଠ ବି ସେତେ ହାର୍ଡ ନୁହେଁ ପାଠ ଇଜି ପାଠ।
ହଁ ଇଜି ବହୁତ ଇଜ
ବହୁତ ଇଜି କଣ କାହାକୁ କେନ୍ତି ରେସ୍ପେକ୍ଟ ଦବା ତାପରେ ହୋଟେଲରେ କିନ୍ତି କରିବା ତାପରେ ଟଙ୍କା, ପଇସା। କଣ ଏ ଏତିକି ଜିନିଷ ଆମେ ଜାଣିପାରିପାରିବା ଯଦି ନମାଲ କଥା ଖାଲି ତା ବିଷୟରେ ଟିକେ ଅ ଧିକ ଜିନିଷ ଜାଣିବା କଥା। ଆଉ ଏମିତିରେ ତ ନ ପଢିବ ବୋଲି ତ କିଛି ଜାଣିପାରିବନି।
ମୁଁ ପା ମୋ ଗୋଟେ ଦାଦାଙ୍କ ଝିଅଙ୍କୁ ବି ମୁଁ କହିଥିଲି ଆସିକି ରହିବା ପାଇଁ ପାଠ ପଢେଇବା ପାଇଁ ହେଲା।
ହଁ ହଁ।
ଆକ୍ଚୁଆଲି ସି ଟିକେ ଅ ମାନେ କଣ ମାନେ ପଳେଇ ଯିବା ଉପରେ ଥିଲେ ହେଲା। ବୁଝିପାରୁଛ ହୁଁ ତ ସେ ସେଥିପାଇଁ ଅ ଯୋଉ କହିଲେ କି ଆଉ ତ ମୁଁ ଏତେ ରିସ୍କି ନବା ପାଇଁ ଚାହୁଁନି ହେଲା। ଅ ମୁଁ ସେଠ ତାହାଲେ ପାଠ ଯଦି ପଢେଇବାକୁ ଏଇଠି ଆସି ପାଠପଢ ମୁଁ ପାଖରେ ଉ ଉ ହଷ୍ଟେଲରେ ରହିବା ପାଇଁ। ତାହାଲେ ମୋ ସାଙ୍ଗେ ଯିବୁ ମୋ ସାଙ୍ଗ ଠିକ ଅଛି ଦେଖିଲା ୱାନ ଇୟର ଭଳିଆ ସେ ଟ୍ରାଏ କଲେ ପଢିବା ପାଇଁ। ତାପରେ ସେ ଏମତି ଏମିତି ଅ କରିଦେଲା। ତା ପାଇଁ ସେ ବି ମୁଁ ତାକୁ ଥାନ୍ତା। ଭଲ ଥିଲା ପୁରା ବହୁତ ଭଲ।
ହଁ ମୋ ହିସାବରେ ମ୍ୟାଡମ କଣ କହିଲେ ସବୁଠୁ ବେଟର ହେଲା ଯଦି ଶୀଘ୍ର ଯବ ଖୋଜିବାକୁ ଚାହୁଁଛନ୍ତି ବୋଲେ, ମୁ ଜ ଦେଖ ଖିଛି ବହୁତ ଜଣ ତିନି ବର୍ଷ ସରିଲା ଆସି ତାଙ୍କ ଜବ ଆସିିଥିବ ପ୍ଲେସମେଣ୍ଟ ଆସିଥିବ।
ହଁ ପା ପ୍ଲେସମେଣ୍ଟ ଆସିଥିବ ଜ ଏ ତମ ଭଳିଆ ଝିଅ ପିଲା ଥାନ୍ତି ଏବେ କଲିଂ କରିୁଥିଲି ବହୁତ ସାରା ପିଲାଙ୍କୁ ନା ସେ କହୁଛନ୍ତି ଇଚ୍ଛା ନାହିଁ ଇଚ୍ଛା ନାହିଁ ଇଚ୍ଛା ନାହିଁ ଆରେ ତ ଜାଣ ପଢ ତାପରେ ଛା ନାଇ କ ଲା ଯୋଉ ପିଲାଗୁଡା ପଢିକି ଜବ କରିବା ପାଇଁ ପଳଉଛନ୍ତି ବାହାରକୁ ହଁ
ସେମାନେ ଜାଣି ପାରୁନାହାନ୍ତି ଯେ ଜ ମାନେ ତା ତାଙ୍କ ଏରିଆରୁ କେହି ଆସିନାହାନ୍ତି ତ ଫାଷ୍ଟ ଆମ ଏରିଆରେ ଦି ତିନି ଜଣ ଗଲେଣି, ଆମେ ଜାଣିଚୁ ତିନିଜଣ ଯାକ ସକ୍ସେସଫୁଲୁ। ଆ ଦେଖନ୍ତୁ ଆମେ ଆମେ ଏଠି ଇନକମ କରୁଛୁ କି ଆମକୁ କେତେ ଅଠର ହଜାର ପୂରିକି ଉଣେଇଶି ହବ କି ଯାହା ହବ। ଆମେ ଇନକମ କରୁନୁ ଘରେ ଯଦି ପାଟି କରିବେ ଇଏ କରିବେ ବୋଲେ ଆମେ ସେଇ ଲାଇନରେ ଯାଇପାରିବୁ କି? ଆମେ ଯଦି ନିଜେ ଇନକମ କରି ପଢିପାରୁଥିବୁ ବୋଲେ ସେ କଣ ହବ।
ହଁ।
ଆମ ଘରେ ଆମକୁ ଉ ପଇସା ଦେଇକି ପଢେଇବେ ନା ଆଉ ଗ୍ୟାରେଣ୍ଟି କିଛି ହୋଟେଲ୍ ମାନେଜମେଣ୍ଟରେ, ଗ୍ୟାରେଣ୍ଟି ଜବ୍ ଏଇଟା ମୁଁ ଜାଣିଛି।
ହୁଁ, ଜବ ତ ନିଶ୍ଚୟ! ହଁ ଆମେ ଫ୍ୟାମିଲି ମୁଁ ଟିକେ କନ୍ ଭିନ୍ସ କରିବା
ହଁ, ଆଉ ହୋଟେଲ ମ୍ୟାନେଜମେଣ୍ଟ ଗୋଟେ ଏମତି ଜିନିଷ ତ ସେଇଥିରେ ସବୁ ଜିନିଷ ଶିଖା ହଉଛି, ଫାଷ୍ଟ ରୁ ଶେଷ ଯାଏଁ।
ହଁ, ବା। ଆଡୁ।
ନାଇଁଥି ଟେନଥ୍ ରେ ଆମର କଣ ଅଛି, ନା ନାଇଁଥି ଟେନଥ୍ ଆମର କଣ ଅଛି? ଆମର ଏତିିକି ଅଛି ନାଇଁ ଥ୍ ଟେନଥ୍ ରେ କାହାକୁ କେମତି ମାନେ ସବୁର ମାନେ, କୋଉ ଦେଶର କରେନ୍ସି ବିଷୟରେ ଅଛି। ଆଉ କଣ କାହାକୁ କିଁତି ବି ସମ୍ମାନ ଦବା, ଆଉ ହୋଟେଲ ବା ହୋଟେଲକୁ ଗଲେ, ଆମେ କାହାକୁ ମାନେ ଜବ୍ ମାନେ କୋ କଣ କଣ ଜବ୍ ଅଛି? ଏୟାର ଲାଇନ ଇଏରେ କଣ ଅଛି? ଏମିତି ସବୁ ଅଛି। ଆଉ ମାନେ ଏଠି ଏ-ଏତେ ଇଜି ସବୁ ସବୁ ଇଜ୍
ହଁ, ହଁ, ହଁ।
ମୁଁ ବି ମ୍ୟାଡମ୍ କୁ ଆମ ମ୍ୟାଡମ୍ କୁ ମାଗିଥିଲି ମାନେ ହୋଟେଲ ମ୍ୟାନଜେ ପାଇଁ ବିଷୟରେ ସବୁ ଇଏ। ଏଁ ମାନେ ତାଙ୍କ ଫେବେରେଟ୍ ଷ୍ଟୁଡେଣ୍ଟ କହିବାକୁ ଗଲେ, ମୁଁ ଥିଲି।
ଆଚ୍ଛା ଆଚ୍ଛା, ଓ ହଉ ଠିକ୍ ଅଛି। ରହୁଛି।
ଆଜ୍ଞା।